ହ୍ୟାଲୋ।
ହ୍ୟାଲୋ।
ହଁ। କଣ କରୁଚ? ହ୍ୟାଲୋ।
ହ୍ୟାଲୋ।
ହଁ ମୋ ଭଏସ ଶୁଣା ଯାଉନି?
ହୁଁ ପୁରା ପୁରି ସ୍ଲୋ ସ୍ଲୋ ଶୁଭୁଚି।
ନେଟୱର୍କ ଇସୁ ମେ ବି। ଆ ଯୋଉ କଣ କରୁଚ?
ଏଇ ଜଷ୍ଟ ଖାଇକି ଆଇଲିି। ବେଲା ବାସନ ମାଜୁଥିଲି। ଖାଇକି ଆଇଲିି। ଏବେ
ଆଜି ହେଇଥିଲା ରୁଟି ତରକାରୀ। ତମର ଆଜି କଣ ହେଇଥିଲା ଖାଇବା ଆଜି?
ଆମର ବି ସେଇ ରୁଟି ତରକାରୀ। କି ତରକାରୀ?
ଆମର ଏଇ ତରକାରୀ ଆମର। ଏ ଯୋଉ ମଟର ତରକାରୀ ମଟର ତରକାରୀ।
ଅ ହ ଆଚ୍ଛା। ଆମର ହେଇଥିଲା ଡାଲମା। ଡାଲମା ହେଇଥିଲା ଆଉ ହେଲା ମିକ୍ସଚର୍ ତରକାରୀ।
ଆରେ ବାପରେ ମସ୍ତ ଖାଇବା ହେଇଥିଲା। ହଁ ମା କଣ କରୁଛନ୍ତି?
ହଁ ମା ସୋଇଲେଣି। ଆଉ ଘରେ ସବୁ କେମିତି ଅଛନ୍ତି?
ଓହୋ।
ହ୍ୟାଲୋ।
ଆଉ ଆଜି କଣ ଆଜି ଦିନଯାକ ତମେ କେମିତି
ଅଁ ଏଇ ଯେ ଆମର ସପ୍ତା ବସେ ନା ଦିନ ସାରା ବିଜି ବିଜିରେ କଟୁଛି ଆଉ ପୁରା ବ୍ୟସ୍ତ ରହୁଚି। କାମ କରିବାକୁ ହଉଚି ଆଉ ସକାଳୁ ଉଠିକି ଫୋନ୍ ଦେଖିଲି ତାପରେ ଯେମିତି ମୋ ଟାଇମ ହେଇଗଲା କାମ ଟାଇମ ସେଠୁ ତ ନିର୍ଭର ହେଇକି ନିଜ କାମ ସାରିକି ମନ୍ଦିର କୁ ଗଲି ମନ୍ଦିରରୁ ଆସୀକି ଚା ବନେଇଲି। ଚା ନେଇକି ସମସ୍ତଙ୍କୁ ଦେଲି। ତାପରେ ଫୁଣି ଭଜା କଲି। ତାପରେ ଖାଇଲି ଦୋକାନ ଗଲି। ପୁଣି ଆସିକି ଘର କାମ କଲି ତାପରେ ଆମ ଘରକୁ ବହୁତ ଜଣ ଆସିଥିଲେ। ଖାଇବା ପିଇବା ହେଲା ହେଲା ଏଇ ସବୁ ଆଉ ଏ ଏ ସବୁ କାମ ଆମର ତାପରେ ଦିନବେଳା ମାନେ ଦିପଅର ଖାଇବାଟା ରୋଷେଇ ହଉନି। ମାନେ ଆଜିଠୁ ରୋଷେଇ ହବନି ପାଞ୍ଚ ଦିନ ଯାଏ।
ଆଚ୍ଛା ଆ ଖାଇବା ପିଇବା ତ କେମତି ହବ।
କଣ ସରି ଶୁଣାଗଲା ଗଲା ହଁ।
ପିଇବା ତାହେଲେ କେମିତି ହବ।
ଏଇ ଯେ ଆମର ଯୋଉ ସପ୍ତା ବସିନି ହେରା ସେଇଠି ଖାଇବା ପିଇବା ହବ। ଆମର ମନ୍ଦିରରେ ଆମର ଭାତ ଭୋଗ ଲାଗେ। ଭାତ ସେଠି ହବ କିନ୍ତୁ ଆମ ମନ୍ଦିରରେ। ସେମ୍ ସେଇ ଭୋଗ ଲାଗି ସେଠି ହୁଏ ମାନେ ହେଠି ଗାଁ ଖାଇବା ପିଇବା ହୁଏ। ଯା ମାନେ କମିଟି କମିଟି ତରଫରୁ।
ଆଚ୍ଛା ତାହେଲେ ଘରେ ତାହେଲେ ଚୁଲି ଜଳିବ ନାହିଁ।
ଚୁଲି ଚଳିବ ନାହିଁ କାହିଁକି ସକାଳେ ରୋଷେଇ ହବ ରାତି ପାଇଁ ରୋଷେଇ ହବ ଚୁଲି ଚଳିବନି କାହିଁକି।
ଆଛା ଓହୋ ଗାଁ ମାନଙ୍କ ପୂଜା ହଉଚି ନା ହେ ହେଇ ମନ୍ଦିର
ଏଇଟା ହୁଏ କି ମାନେ ରଜରେ ସପ୍ତା ଯେହେତୁ ବସୁଚି ରଜରେ ଟିକେ ମାନେ ସ୍ତ୍ରୀ ଲୋକଙ୍କୁ ମାନେ ରେଷ୍ଟ ପାଇଁ ହେଲା ସବୁବେଳେ ତ ସ୍ତ୍ରୀ ଲୋକମାନେ ରୋଷେଇବାଷ କରୁଛନ୍ତି। ଏଡେ ପାଇଁ ହେଇଛି ଆଉ ତାପରେ ଗାଁ ର ଗୋଟେ ସପ୍ତା ବସୁଚି। ଖାଇବା ପିଇବା ହେଲେ ସମସ୍ତେ ଆସିବେ ଏଇ ଏଇରା ଭଲ ଲାଗେ ଆଉ ସେଇଥିପାଇଁ ହୁଏ।
ସପ୍ତାହରେ ସପ୍ତାହ ବସିଵା ଟା ମେନ ରିଜନ ଟା କଣ
ସେଡା ହେଲା ମାନେ ଠାକୁର ଆଗୁରୁ ଯୋଉ କୁହନ୍ତି ଭାଗବତ ଟୁଙ୍ଗୀ। ଭାଗବତକୁ ଟୁଙ୍ଗି ବସାଏ ସେଇଟା ଆଉ ଜଗନ୍ନାଥ ଙ୍କ ମୂର୍ତ୍ତି ହେଇକି ପୂଜା କରାଯାଏ ସାତ ଦିନ। ସାତ ଦିନ ଦିନ ସପ୍ତା ବଢେ। ଆଉ ହେଲା ଭାଗବତ ପଢା ହୁଏ।
ଆ ଇଏ ସପ୍ତାହରେ ମାନେ କେତେ ଜଣ ଲୋକ ଇଏ ଦିଅନ୍ତି ମୋ ଯୋଉ ଯୋଗ ଦିଅନ୍ତି।
ଆମ ଗାଁ ସାରା ପା ଆମ ଗାଁର ସପ୍ତା ଏଟା।
ମାନେ କୁ ସବୁ ଲୋକ ଛୋଟରୁୁ ବଡ। ପର୍ଯ୍ୟନ୍ତ ସବୁ ଲୋକ ସେଥିରେ ଯୋଗ ଦେବେ ନାଇଁ କି
ହଁ ଯୋଗଦେବେ ମାନେ ଖାଇବା ପିଇବା ବି ହୁଏ ସାତ ଦିନ ଦିନ ରାତିରେ ପୁରୀ ତରକାରୀ। ବହୁତ ଖାଇବା ହୁଏ ହୁଁ ଏମିତିରେ ତ ଆମର ମନ୍ଦିରର ହଁ ଏ ବିନା ପିଆଜ ରସୁଣର ସବୁ
ଆଛ ବଢିଆ ତାହେଲେ ଆଉ ଭୋଗ ଦଉଚି ଆଉ ବିନା ପିଆଜର ଖାଇବା ହଉଚି ଆଉ ମସ୍ତ ତାହେଲେ
ଆଉ ବାପା କେତେବେଳେ ଆଇଲେ ଦୁକାନରୁୁ
ବାପା ଏଇ ଆସିଲେ ନଅଟା ପଇଁଚାଳିଶ ଦଶଟା ଭିତରେ
ଆଜି ବେପାର କେମିତି ଆଇଛି ଭଲ ହେଇଛି ଆଜି।
ମୁଁ ଜାଣିନି ମୁଁ ଯାଇ ନଥିଲି ଏତେ ମୁଁ ଯୋଉ ଟାଇମ ର ଯାଏ ମୋ ନନା ଝିଅକୁ ନେଇକି। ଗଲା ଝିଅକୁ ଧରିକି ବୁଲୁନି ଧନ ଦେଲା ଦୋକାନ। ମୁଁ ଜାଣିଛି ନା ମୁଁ ମୋ ଦୋକାନ ନା କଣ ବେପାର ହଁ ଏଇ ଖୋଲିଯିବ ସ୍କୁଲ ଖୋଲିଯିବ ଅଠର ତାରିଖରୁ ରେଗୁଲାର ତାପରେ ବସିବି ଦୋକାନରେ।
ଏ ଗାଁରେ ହଉ ନା ପୂଜା ଫୂଜା ସବୁ ହଉଛି ତାଙ୍କ
ହଁ ଏବେ ବି ଦିନରେ ଭଲ ବେପାର ନାହିଁ।
ନା ଗାଁରେ ପୂଜା ହଉଛି।
ଆଜ୍ଞା ହେଲେ ଯୋଉ ସ୍କୁଲକୁ ମାନେ ସ୍କୁଲକୁ ତ କମ୍ପଲସରୀ ତିନିଟା ସ୍କୁଲକୁୁ କମ୍ପଲସରରି ସଉଦା ଝିଅ। ଆଉ ତା ସହିତ ଯୋଉ ତେଲ ଭାଜି ଦୋକାନୀ ସବୁ ସିଏ ସବୁ ନିଅନ୍ତି। ସିଏ ତ ନେବେ ଯହା ବି ହଉ ଆଉ ଜଣେ
ହଁ
ହ ଆଉ ଜଣେ ଯୋଉ ଛେନାପୋଡ଼ ବନାଏ ମିଠା ବନାଏ ଗୁଡ଼ିଆ ସାଙ୍ଗ ସବୁ ନିଅନ୍ତି। ବେସ୍ତାରେ ତାଙ୍କର।
ହ ବାପା ହଁ ଦେବା ଭଲ ଅଛି
କେଶ ହେଲା। ହ୍ୟାଲୋ
ଆମ ଆ ଯିବା ଆ ଆ ମ ସକାଳୁ ଉଠିନି ଆ ତ କଥା ଖସିକି ଦୋକାନ ଖୋଲିନି।
ହ
ଦୋକାନ ଖୋଲିଲ ଠାକୁର ଭଳିଆ ବସି କେହି ଲୋକ ଫୋକ ଥିଲେନି। ତାପରେ ଲୋକ ଫୁଲ ଧୀରେ ଧୀରେ ଫୁଲ ଲୋକ ବଢିଲେ ଆଇଲେ ହଁ ମୋ ଦେବେ ଆଜି ସେମିତି ଭଲ ନାହିଁ। ଆଜି ମୁଁ ଧରିଛି ଆଜି ମୋର ଆଖି ଆଜି ଧରିଛି। ବୁଢା ବାପ
ଯ କଣ ଦେଖାଅ ଆଗେ ଡାକ୍ତର ଯାଇ।
ବାଁ ବାଁ ପଟେ ପୁରା ପୁ ଏତେ ପେନ୍ କରୁଛି ମାନେ ଇରିଟେଡ଼। ଲାଗିଲାଣି ପୁରା।
ହୁଁ ହଁ ହଁ ହଁ।
ବେ ଯ ମେଡିସିନ ଖିଆଇସି ଦେଖିବାକୁ କହୁଛଛି ଆଇଡ୍ରା ପକେଇସି ଦେଖିବାକୁ କହୁଛଛି। ଆଜି ମଲ୍ଲିକ ଆଜି ଦି ତିନିଟା ଆଜି ମାଲ ଆଜି ଅର୍ଡର ପିଲା ନା।
ଆଚ୍ଛା।
କାଲି ଆସି ସୁ ନାଗିବ ସୁ ଦୋକାନରେ ମାସୁ ନାଗିବ ଆ ଦ କାଡ ନାଗିବ ସକାଳୁ ଭୋରୁ ଭୋରୁ।
ହୁଁ ମୋ ନନା ତ ବି କହୁଥିଲା ଏଇ ଦି ମାସ ଯାହା ବେପାର ହବ। ତାପରେ ବର୍ଷା ଦିନ ହେଇଗଲେ ଆଉ ବେପାର ହବନି।
ଏଇ ଯାହା ତମ ରଥ ରଥଥ ଯାହା ସେ ଚାଲିଛି ରଥଯାତ୍ର ପର୍ଯ୍ୟନ୍ତ ଯେତିକି ଘର ପ ତିଷ୍ଠା ହବ ଘର କାମ ଚାଲିବ ବୁଝିଲା ଚାଲିଲା।
ମାନେ ରଥଯାତ୍ରା ପାଇଁକା ଯୋଉ ଆମ ତିହିଡ଼ିରୁ ଯୋଉ ଯାଅ ଯାଏ ବସ୍ ଜାଣିଛ କି, କେମିତି କଣ ହୁଁ?
ମୋ ବସ୍ ଯାଏ, ସେ ପତି ମାନେ ଏଇ ଗଲା ତିନ ବର୍ଷର ହେଲା ସେଟା ମାନେ
ହଁ ସେଇଟା କିଛି ମାନେ ତମେ ଜାଣିଛ କି, ମତେ ଯିବାକୁ ଇଚ୍ଛା ହଉଛି। ମୋ ବସ୍ ରେ ଗଲେ କମ୍ ପଇସା ଖର୍ଚ୍ଚ ହବ, ଆରାମସେ ବୁଲିକି ବି ଆସିପାରିବି।
ଭଦ୍ରକ ବସଷ୍ଟାଣ୍ଡ ଯାଇକି, ଟିକେଟ କରିବ। ଟିକେଟ କଲା ପରେ ହେଟୁ
ଷ୍ଟାଣ୍ଡ ରୁ କାଇଁ ସେଇଠିକି ଯାଇଁକି କାହାକୁ କହିଲେ କିଏ କରିଦବ, ଭଦ୍ରକରେ ସାଙ୍ଗ ଫାଙ୍ଗ କିଏ ଅଛ ଏଇ ଯେ ହେଲା କେମିତି କଣ କାହା ସାଙ୍ଗରେ ଯୋଗାଯୋଗ କରିବାକୁ ପଡ଼ିବ, ସେଇଟା କଥା ମୁଁ କହୁଥିଲି?
ହଁ କରିଦବା, ଆମେ ଯୋଗାଯୋଗ କରିଦବା ଆମେ। ମୋ ବସ୍ ଟା ଯୋଉ ମୋ ବସ୍ ଯାଉଛି ନା, ହେଟା ଗଲେ ସେଇଦିନ ଗଲ ବୁଲା ବୁଲି କଲ, କରି ପୁଣି ସେଇଦିନ ଚାହିଁଲେ ତମେ ସେଇ ବସ ତମେ ବି ଆସି
ହଁ ସେଇଟା ତ ସେଇଥିରେ ନ ଆସିଲେ ବି, ଆସିବା କଥା ଫୁଣି ଯାଇକି ପହଞ୍ଚି ସାରିଲେ ଠାକୁରଙ୍କ ଦର୍ଶନ ହେଇଗଲେ, ପୁଣି ଆସିବା କଥା ପୁଣି କେମିତି କଣ ଚିନ୍ତା କରିବ?
କଣ ହେଇପାରିବ ରଥଯାତ୍ରାରେ ଯୋଉଭଳିଆ ଭିଡ
ମୁଁ ପୂର୍ ଏଇ ପୂର୍ବଥର ତା ପୂର୍ବଥର ବାହୁଡ଼ାରେ ଯାଇଥିଲି ପୁରା ମୁଁ ରଥ ଟାଣିକି ଆସିଥିଲି। ଠାକୁରଙ୍କ ଡୋରି ଲାଗିଲେ ତ ସବୁ ହେଇପାରିବ, ଆମେ ଚି ମାନେ କହିଦେଲେ ଖାଲି ହବ ନାହିଁ। ପୁରା ମୁଁ ଠାକୁରଙ୍କୁ ଦେଖିକି ପୁରା ଦୌଡି ଟାଣିକି ଆନ ଆସିଥିଲି।
ବା
ଜଗାର ଜ ଜଗାର ଦୌଡ଼ିିକି ଟାଣି ପାରିନଥିଲି, ବଳିଆର ଦୌଡ଼ି ଟାଣିଥିଲି।
ହୁଁ।
ହୁଁ ପୁରା ରଥ ଦୌଡ଼ି ମୁଁ ଟାଣିକି ଆସିଥିଲି, ପୁରା ବହୁତ ଭିଡ ଥିଲା ତା ଭିତରେ ବି ଏଁ ମାନେ ମୁଁ ଦୌଡ଼ି ଧରିକି ଟାଣିକି ଆସିଥିଲି।
ନା ମୁଁ ବି ଗଲା ବର୍ଷ ଆମେ ଯାଇଥିଲୁ। ରଥଯାତ୍ରାକୁ ଭିଡ, ମାନେ ଖତରନାକ୍ ଭିଡ। ଭିଡ଼ ଭିଡ।
ଆଉ ତାପରେ, ତାପରେ ବି ମାନେ ରଥ ଯେତେବେଳେ ପଳେଇଲା ତାପରେ ଆମେ ପୁରା ଅଲଗା ଅଲଗା ହେଇଗଲୁ। ମା ଗୋଟେ ଜାଗା, ମୋ ବାପା ଗୋଟେ ଜାଗା, ମୁଁ ଗୋଟେ ଜାଗା। କଲ୍ ଏଣେ ମାନେ ଏତେ ନେଟୱାର୍କ ଇସୁ ହଉଥିଲା। ମାନେ କଲ୍ ବି କାହାକୁ କରିହଉନଥିଲା। ତାପରେ
ଗ୍ୟା ଗ୍ୟାଦରିଙ୍ଗ ହେଲା ମାନେ ନେଟୱର୍କ ମିଳିବନି ନା।
ହଁ ହେଲା, ତାପରେ ହେଲା ଯାହା ହଉ ମିଳିଲା ଆସିଲୁ ଆଉ, ଦର୍ଶନ ସେଇଦିନ ଗଲୁ ସେଇଦିନ ରାତିରେ ଯାଇଥିଲୁ ଆଉ ଯୋଉ ସକା ପୁଣି ଜଗା, ମାନେ ସରିଲା ଯେମିତି ଆମେ ଦ୍ୱିପହର ବେଳକୁ ପୁଣି ବାହାରି ଆସିଲୁ। ଏଥର ଭାବୁଛୁ ବାପା ଯିବେନି, ମାଆ ର ମୋର ଯିବୁ ମୋ ବସ୍ ରେ ପଳେଇବୁ।
ହେ -ହେ -ହେ।
ବୁଝିଲ, ମାନେ ଯଦି ମାନେ ବୁଝାବୁଝି କରିକି ଯଦି ତାପରେ ଠାକୁର ନ ଚାହିଁଲେ ହବନି, ଯଦି ଠାକୁର ଚାହିଁବେ ତ
ଠାକୁର କଣ ସମସ୍ତିଙ୍କୁ ଥୋଡିନା ଡାକିବେ, ଠାକୁର ଡାକନ୍ତିନି। ତାଙ୍କ ଭିତରେ ଭ କ୍ତି ଅ ରହିଲେ ଅଟୋମେଟିକ ତମେ ହାତ ଗୋଡ଼ ଚାଲିବ ବୁଝିଲ ହା କହିବେ ତୁ ଆ ମୋ କତିକି ଦେଖା କରିବୁ ଏମିତି ଥୋଡି ହଁ ତମେ ଭକ୍ତି ରଖିଛ, ତମେ ତାଙ୍କ ପ୍ରତି ବହୁତ ତମେ ତାଙ୍କୁ ବହୁତ ଭଲ ପାଉଛ, ତମେ ତମେ ତାଙ୍କୁ ଆରାଧନା କରୁଚ ଦେନ ତମ ମନ ଅଟୋମେଟିକ ଇଚ୍ଛା ହବ ତମ ଯିବ ସେଠିକି ଯିବା ପାଇଁ ଇଚ୍ଛା ହେଲେ ସିଏ ଟାଣି ନେବେ
ହୁଁ ହୁଁ
ତମର ଯିବା ପାଇଁ ଇଚ୍ଛା ହବ କି ହଁ ମୁଁ ଜଗା ପାଖକୁ ଯିବି ଅଟୋମେଟିକ ସେ ତମକୁ ଟାଣି ନବ ସେ। ଯୋଉଦିନ ଯେମିତି ନ ପଡି ଉଠିକି ତ ଯିବାଆଉ ଟ୍ରେନ ହଉ, ବସ୍ ହଉ, ବାଇକ ହଉ, ସ୍କୁଟି ହଉ, କାର ହଉ, ଯୋଉ ଭଳିଆ ପହଞ୍ଚିବ ଏଠି। ଆମ ପ୍ରଥମେ ଆମକୁ କିଛି ସୁବିଧା ହେଲାନି ଆମେ ଲାଷ୍ଟକୁ ଟେମ୍ପୁ ରିଜର୍ଭ କରି ଟେମ୍ପୁରେ ବସିକି ଗଲୁ।
ଉଁ ହୁଁ
ବୁଝିଲା ଆଉ ତମ ତମ ଦେହ ପା ଟିକେ ଭଲ ଅଛି?
ହଁ ମୋ ଦେହ ଏବେ ଟିକେ ଭଲ। ଏ ଭଲ ହବା ସଙ୍ଗେ ସଙ୍ଗେତ ପୁରା କାମ ପ୍ରେସର। ତାପରେ ଅଠର ତାରିଖରୁ ସ୍କୁଲ ଖୋଲିଗଲେ ପୁରା ମାନେ ଅ ମାନେ। ଟାଇମ୍ ଟେବୁଲ୍ରେ ସବୁ ହେଇଯିବ ସକାଳୁ ଟାଇମ୍ରେ ଉଠାହବ କାମ କରାହେବ। ପଢ଼ା ହେବ ସବୁ ଠିକ୍ ଠାକ୍ ଚାଲିବ ଏମିତି ଖରା ଛୁଟି ଥିଲା। ତ ମାନେ ଗୋଟେ ହଁ ଖରା ଛୁଟି ଥିଲା ବୋଲି ଏମତି ଖାଲି ଗୋଟେ। ହ ହେ ଫ୍ଲୋ ଫ୍ଲୋ ରେ ଚାଲିଥିଲି ମାନେ ହଁ ୟା ପରେ ଟାଇମ୍ ତ ଅଛି ଆଉ କିଛି କାମ କରିବାର ନାହିଁ ଶୋଇପଡ଼ୁଥିଲି। କି ଗଡ଼ୁଥିଲି ଏମତି ଆଉ ତାପରେ ମୋର ଯୋଉ ଦେହ ଖରାପ ହେଇଗଲା ତାପରେ ପ୍ରୋବ୍ଲେମ ଅସୁବିଧା
ହୁଁ
ହଁ ସ୍କୁଲ ଖାଲା ସ୍କୁଲ ଖୋଲା ତ ଦୁକାନ କାମ ଘର କାମ ନିଜ କାମ ସବୁଠ ଗୁଟେ ଗୁଟେ ଟାଇମରେ ହେଇଯିବ ଆଉ।
ତାପରେ ଏବେ ପଢ଼ାପଢ଼ି ବି ମାନେ ଭାରି ଇଏ କରୁଥିଲି। କେତେବେଳେ ବି ପଢ଼ିବାକୁ କାମ କଲେ ଆପେ ମାନେ ସନ୍ଧ୍ୟାବେଳେ ଟାଇମରେ ପଢ଼ି ଯିବି ମିଟିଂ ବି ଜଏନ୍ ହେଉନି ମିଟିଂ ଭାବୁଛି ଜଏନ୍ ହେବି ଅଠର ତାରିଖର ପୁରା ମାନେ ଟାଇମ ମାନେ ଠିକ ଠା କରିବି ଭାବିଛି। କାଲି ତ ଗୋଟେ ଦିନ ସତର ତାରିଖ। ତାପରେ ଅଠର ତାରିଖ ଆଉ।
ପ ଦିନ ଥରେ ପୁରା ପୁରି କାମ ଏନଗେଜ। ନିଜକୁ ଏନଗେଜ କରିବା କାମକୁ ଏନଗେଜ କରିବା।
ହୁଁ ଟାଇମ ବି ମିଳିବନି ଆଉ ଫୋନ ଫାନ ଦେଖିବାକୁ। ମାନେ ମୋର ଦିନ ସାରା ଯେତିକି କଲ୍ ଆସିଥାଏ ଯାହାବି କାମ ଥାଏ ମୁଁ ଏଇ ସନ୍ଧ୍ୟାରେ ରଖେ ସନ୍ଧ୍ୟାବେେଳକୁ କରେ।
ମଁ ତ ଦିନୁ ରାତି ସାରା ଖାଲି ତାକୁ କଲ ଆଉ। ମୋ ଦୋକାନ କାମ । ମୋ ଦୋକାନ କାମ ହେଲା ମୋ ଦିନରୁ ଖାଲି ମାନେ ଚାଲିଲା କଲ ଚାଲିଲା ମୋର ସକାଳୁ ପାଞ୍ଚଟା ଉଠିବ କ ନ ନା ଏ ମା